ହଁ ଆଉ କୁହ ହଁ ଭଲ ଆପଣ ।
ଆପଣ ଆଁ- ହଁ ଶୁବୁଚି ଆପଣଙ୍କ ଶବ୍ଦ। ତୋର ଧ୍ୱନି ଆପଣଙ୍କର ଶୁବୁଚି ମୁଁ ଶ୍ରବଣ କରି କରୁଚି ମୋ ଶ୍ରବଣ ଶକ୍ତି ଦ୍ଵାରା ଆଉ ଆପଣ ଟିକେ ବିଚଳିତ ହଉଚନ୍ତି ଆପଣ ଟି କମ୍ ବିଚଳିତ ହୁଅନ୍ତୁ ଆପଣ ବହୁତି ହିଁ ବିଚଳିତ ହଉଚନ୍ତି ତ ଆ ହଁ ଆଜ୍ଞା ଆଉ ଆପଣ ଅ- ଯଉ ପ୍ରି ପ୍ଲାନ୍ ତେ ଆଜ୍ଞା। ହଁ ଆପଣ ଅ ହଉ ଓମ୍ ଙ୍କ ସହିତ ମିଶି ପାରିବେ ମିଶ୍ ଶି ନପାରିବେ ଆଉ ଆପ୍ ଆପଣ ଅଙ୍କିତା ସହିତ ବି ନ ମିଶିଲେ ଭଲ ହବ ଆଉ ଆପଣ ଆ କାଲିର ଯଉ ଅ-କ୍ୟାଫେ ଯାଇଁକି ସେଲିବ୍ରେସନ କରିଥିବେ ବୋଧେ ଆପଣ ସେଇ ଭଳିଆ ପିଲାଙ୍କ ସହିତ ମିଶିକି ଆପ୍ ଆପଣ ଟିକେ ଏ- ଭ୍ରଷ୍ଟ ହେଇଯାଇଚି ମସ୍ ମସ୍ତିଷ୍କ ଆପଣ ବୁଝି ପାରୁନାହାନ୍ତି ମତେ ପୂର୍ବରୁ ଆଉ ଜଣେ କଲ୍ କଲେ ସିଏ କଥା ହେଇପାରିଲେ କିନ୍ତୁ ଆପଣ ଏପର୍ଯ୍ୟନ୍ତ କଥା ହେଇ କହୁନାହାଁନ୍ତି ଆପଣ କହୁଛନ୍ତି ଆପଣ ଖୋଲିକି ବସନ୍ତୁ ମୁଁ ସମ୍ପୂର୍ଣ୍ଣ ଖୋଲିକି ବସିଚି ଆଉ ଆପଣ କିଛି ଜାଣି ପାରୁନାହାଁନ୍ତି ଆଉ ଆପଣଙ୍କ ଜାଣିଥିବେ ହଁ ଏଇଟା ଲାଭା ନୁହଁ ଏଇଟା ଏଇଟା ଭିଭୋ ତ ମୁଁ ଭିବୋରେ ଯଦି ତିନି ଚାରିଟା ଆପ୍ ବି ଖୋଲୁଚି ମତେ କଲଟା ଆସିପାରିବ ମୁଁ ରିସେଣ୍ଟ ଆପକୁୁ ଯାଇକି କଲଟା ରିସିଭ୍ କରିପାରିବି ଆଉ ଆ ମୋର ରିସେଣ୍ଟ ଆପ୍ ଏତେ ଜଲ୍ଦି ଆଜ୍ଞା।
ସେଠି କଥା ହେଇ ହବନି ଆପଣଠି କଥା ହେଇପାରିବେ
ତୋ ଇଂରାଜୀ ଭାଷାର ଯେହେ କିନ୍ତୁ ଅ ପ୍ର ମାନେ ମହା ପ୍ରତିରୋଧ କରାହଉଚି ତ ଅ ଆମେ ଥାଇପାରିବାନି ତଆପଣ କୁହନ୍ତୁ ଆଜି ସକାଳେ କଣ ଜଳଖିଆ ଗ୍ରହଣ କରିଚନ୍ତି?
ଉ ଆମେ ଆଜି ସକାଳେ ରୁଟି କୁ ନାନ୍ ଗ ଗ୍ରହଣ କରିଚୁ।
ହଁ ରୁଟିକୁ ନାନ୍ ଏବଂ ବହୁତ୍ ହିଁ ଭଲ ଖାଦ୍ୟ ଅଟେ ଆଉ ଆପଣ ଜାଣିଥିବେ ଆଜି ଯେହେତ ତୁ ମରହମ ଅଛି ଆଁ ମହରମ ସରି ତଆପଣ ଆଜି ବିଦ୍ୟାଳୟ କି କଲେଜ୍
ହଁ ନାଁ ସୋସରି ନାଇଁ ନାଇଁ ବିଦ୍ୟାଳୟ ଖୋଲା ଅଛି କିନ୍ତୁ କଲେଜ୍ ସବୁ ବନ୍ଦ ଅଛି।
କଲେଜ୍ ଆପଣଙ୍କର ବନ୍ଦ ଅଛି ତବିଦ୍ୟାଳୟରେ ପଠାଣ ପଢନ୍ତିନି? ନା କଲେଜରେ ହିଁ କେବଳ ପଢ
ଜଣା ନାହିଁ କି କିନ୍ତୁ ବିଦ୍ୟାଳୟତ ଖୋଲା ଅଛି ମୋ ଭାଇରତ ବିଦ୍ୟାଳୟ ଖୋଲା ଅଛି।
ହଁ ଆପଣଙ୍କ ଭାଇଙ୍କର ବିଦ୍ୟାଳୟ ଯେହେତୁ ସାଇ ସରସ୍ଵତୀ ଦିଆ ହେଇଚି ଏପଯ୍ୟନ୍ତ ହେଇଚି ବୋଲି ମୁଁ ଜାଣିନି ସରସ୍ଵତୀ ବୋଲି ଆପଣଙ୍କ ଭାଇଙ୍କର ସ୍କୁଲ୍ ବିଦ୍ୟାଳୟ ଖୋଲା ଥିବ। ଆଉ ଆପଣ କିଛି ବୁଲାବୁଲିର ପ୍ଲାନ କରିଚନ୍ତି ଆଜି ଯେହେତୁ ଛୁ ଛୁଟି ଅଛି।
ହଁ ସେମିତି ମାନେ ଚାରିଟା ଚାରିଟା ବେଳେ ଯାଇକି ଟିକେ ସେମିତି କାମ ଅଛି ମୁଁ ଆପଣଙ୍କୁ ଗୋଟେ କାମ ଅଛି ଆପଣଙ୍କୁ ମୁଁ କାଲିର ମୋର ଏକ୍ସପିରିଏନ୍ସ ମୋ ସାଙ୍ଗର ଜନ୍ମ ଉତ୍ସବରେ କଣ କଣ ଘ ମୁଁ ଆପଣଙ୍କୁ କହୁଛି ଜୟ ଜଗ
ଆପଣଙ୍କ ସାଙ୍ଗ ସେଯେହେତୁ ଆପଣଙ୍କ ସାଙ୍ଗର ଆ ଆପଣଙ୍କ ସାଙ୍ଗସେ ଆପଣଙ୍କ ବୟସ କରୁଚି ଯେଆପଣ ଜନ୍ମ ଉତ୍ସବ ପାଳନ କରୁଛନ୍ତି ଆପଣ କିଛି ଉପହାର ନେଇ ଥିଲେ ଆପଣଙ୍କ ସାଙ୍ଗ ପାଇଁ ନାକିଛି ନେଇନାହାନ୍ତି କୁହନ୍ତୁ ଆପଣ?
ହଁ ହଁ ମୁଁ କହୁଥିଲିକି ମୁଁ କହୁଥିଲିକି ଆମେ କାଲି ସେମିତି ବାହାରି ଗଲି ତ ପ୍ରଥମେ ସେଯୋଉ ଓ ଆପଣ ଯେମିତି କହିଥିଲି ଯେ, ରୁମ୍ ଅର୍ଚିତାକୁ କଣ ପଇସା ଦେଇକି କିଛି ସେଗୋଟେ ସେଣ୍ଟ୍ ଆଣିଥିଲେ। ପରଫ୍ୟୁମ୍ ଓହୋ ସେ ପରଫ୍ୟୁମ୍ କେତେ ଟଙ୍କା ସେ ଆଠଶହ ଟଙ୍କା ପକାଉଚି ଜଣାନାହିଁ ହେଲା ବାକି ପରେ ସେ କହିଲା ମୁଁ କହିଲି କି କିଛି ଅଲଗା କିଛି ଗିଫ୍ଟ ନେଇକି ମାନେ ଘଣ୍ଟା ହଉକି ସାର୍ଟ ଫାର୍ଟ କିଛିବି ନେଇଯିବିିନି ନା ପୁ ଚିନ୍ତା ଆସିଗଲେ ନାଇଁ ନାଇଁ ତୁ କିଛି ଆଣିବା କିଛି ଦ କାନେ ତୁଯଦି ହବ ଖାଲି ଦୁଇଶ ଖଣ୍ଡେ ଦେ ସେତ ହଁପ ପରେ ଯାଣିଲି ପରେ ଜାଣିବେ କେତେ ଭଲ ହେଇଛ ହଁ ତ ସିଏ ଦୁଇଶହ ଟଙ୍କା ଦେଇକି ସେ କହିଲା କି ତୁ ଗୋଟେ ଚକଲେଟର ଦାମ୍‌ ମତେ ଦେଇକି ବଡ ବାଟ ଟୁ ଗୋଟେ ଦେଢଶହ ଟଙ୍କାର ଗୋଟେ ଡବା ଜକଲେଟ ଆଉ ଗୋଟେ କଣ ପଚାଶ ଟଙ୍କାର ଗୋଟେ ସହେ ଆସି ଟଙ୍କାର ବିଲ୍ କରିଦେଲୁ ଆ ତ ସେ କଇଲାକି ଗୋଟେ କାମ କରିବା ଏ ଚକ୍ଲେଟଟା କହିବା ଯେ ଅଙ୍କିତ ଦେଇଛି ବୋଲି ଆଉ ଏ ପର୍ଫୁମ୍ ବାଲା ଗିଫ୍ଟ ଟା ମୁଁ ଦେଇିଚି ବୋଲି ବୁଝିଲ ଏମତି କହିକି ଠିକସେ ଗଲା ସେମତିରେ ସେ ନାଁ କିଛି ଲେଖା ହେଇ ନଥିଲା ମୁଁ ସେଇଟା ନୋଟିସ କରିନି ଆଉ ଯୋ ପର୍ଫୁମ ବାଲା ପେକିଂରେ। ବୁଝିଲେ ତ ଗଲି ହଁଳେ ଗିଫ୍ଟ ଟା ଦେଲା ବେଳକୁ ସେ କହିଲା କି ଏଇ ଗିଫ୍ଟ ଟା ମୁଁ ଦେଇଚି ଆଉ ସେ ଚକୋଲେଟ ଟା ଅଙ୍କିତା ଦେଇଚି। ତ କ୍ରେଡିଟ ଦି ଜଣ ତକ ସେମାନେ ଦି ଜଣ ନେଇଗଲେ ତ ଆମେ ଭୋକୁଆ ହେଇଗଲୁ ବେଶ।
ହଁ ଆପଣ ଜାଣିପାରୁଥିବେ ଆପଣ କହିଲେ ୟା ଛୋ ଟ ମସ୍ତିଷ୍କ ବାଲୁ ଆଇ କ୍ୟୁ ଲୋକଙ୍କ ସହ ମିଶିଲେ ଏୟା ହୁଏ ତ ଆପଣଙ୍କର ଲୌ ଆଇକ୍ୟୁ ଥିଲା ବୋଧେ?
ହୁଁ ନାଇଁ ନାଇ ଲୁୁହ ପରେ ପରେ ପରେ ପରେ ଜଣା ପଡିଲ ଯେ ନାଇଁ ଏଇଟା ଆମେ ମିଶିକି ଦେଇଚୁ ବୋ ବୁଝିଲେ ସେ ପରିର କଥା।
ହଁ ତିନି ଜଣ ଆଜ୍ଞା କଣ୍ଟିନ୍ୟୁ କରନ୍ତୁ ଚାଲୁ ରଖନ୍ତୁ।
ତା ତା ତାପରେ ହଁ ଚାଲି ରଖନ୍ତ ହଁ ତ ତାପରେ ଫେର ଆମେ ଖାଇବାକୁ ମଗେଇଲୁ ମାନେ ଯାଇକି ଫାଷ୍ଟ ହ ଆସ୍ ତ ଟିକେ ଆମର ସେଠି ଗୋଟେ ମଡର ହେଇଗଲା ପ୍ରଥମେ ଆମେ ସିଏ ତାଙ୍କ ବ୍ୟାଚର ସିଏ ପ୍ରଥମ ଗୋଟେ ମାଟର- ହଁ ଥିଲେ।
ଆପଣ ଇଏ ହି ହଁ ମ୍ୟାଟର ଆଜ୍ଞା ଇ ଆଜ୍ଞା ଆପଣ ବୋଧେ କାଲିର କାଲିର ଭୋଜି ହଁ ଆପ ଆପଣ ଆପଣ ଇଂରାଜୀରେ କହିବେ ଯିଦି ଆପଣ ବୁଝିପାରୁଥିବେ ଆପଣ କଣ କରୁଛନ୍ତି ଆଉ ଏଡ୍ରୋ ରୁଟି ନା ଆପଣ ନେଇଯାଇଥିଲେ ଆଜି ସକାଳେ ଯୋଉଭୋନ ଗ୍ରହଣ କରଚନ୍ତି ମତେ ଯାହା ଲାଗୁଚ୍ ଆଉ ଚାଲୁ ରଖନ୍ତୁ ଚାଲୁ ରଖନ୍ତୁ ଆଜ୍ଞା।
ଟିକେ ସେକି ଦେ ଯୋ ଆପ ସାତ ପାଇଁ ସିଏ କାଲି ଯାଇକି ସେ ରେସୁଆଣ୍ଡ ର ଗୋଟେ ମାନେ ପ୍ରାଇଭେଟ ଇଏ ଗୋଟେ ବୁକିଂ କରିଦେଇଥିବ ପ୍ରାଭେଟ୍‌ ରୁମ୍ ପାଇବ। ନା ପ୍ରାଇଭେଟ ସେଟ ଏସି ବିସି ସେ ମାନ ଦଶ ଜଣଙ୍କ ପାଇଁ। ସେ କହିଥିଲେ କି ଆମର ଦଶ ଜଣ ପିଲା ଆସିବେ ତ ଆମେ ଆମର ସେଇଟା ଗୋଟେ ବୁକିଂ କରିଦୀୟ। ହଁ ଆଡଭାନ୍ସ ଦିଆ ହେଇଥିଲା ପାଞ୍ଚଶହ ଟଙ୍କା। ବୁଝିଲେ?
ପାଶହ ଟଙ୍କାରେ ଆଡ଼ଭାନ୍ସ ଦିଆଇଥିଲା ଆଉ ଆପଣ ଦଶ ଜଣ ପିଲା ଯାଇନଥିଲେ।
ହଁ ଦଶ ଜଣ ଆମେ ଯାଇନଥିଲୁ ଛଅ ଜଣ ପିଲା ଯାଇଥିଲୁ। ତିନି ଜଣ ଝିଅ ତିନି ଜଣ ପୁଅ ତିନି ଜଣ ପୁଅ ମାନେ ସାତକ ମୁବନ୍ ଆଉ ସିଏ। ସାତ ଭାଇଙ୍କର ମହିଳା ମିତ୍ର ଆଉ ମହିଳା ମିତ୍ରଙ୍କର ଦିଟା ମହିଳା ମିତ୍ର।
ହଁ ମହିଳା ମିତ୍ର ବହୁତ ହିଁ ଭଲ ଅଟନ୍ତି ମହିଳା ମିତ୍ରର କିବା ଆପଣଙ୍କ ଏହା ଟିକେ ଷ୍ଟ୍ରେସ୍ କମେଇଥାଏ ମହିଳା ମିତ୍ର। ଆପଣ ଷ୍ଟ୍ରେସ୍ ଭଲ୍ ପାଇପାରିବେ ତାଙ୍କଠାରୁ ଆଜ୍ଞା କୁହନ୍ତୁ।
ହଉନ୍ତୁ ହଉ ତ ଆ ଛଅ ଜଣ ଖଣ୍ଡେ ଯାଇଥିଲୁ।
ବହି ଯାଉଚି ଆପଣ ହଁ କୁହ।
ସିଏ ଆଉ ତିନି ଜଣ ପିଲା ଆସିବାର ଥିଲା କିନ୍ତୁ କୌଣସି କାରଣ ହେତୁ ସେ ଆଉ ତିନି ଜଣ ପିଲା ଆସିପାଇଲେଣି। ତ ଯେହେତୁ ଆସି ପାଇଲେନି ତ ସେ ଯୋଉ ସେ ହୋଟେଲ ମାନେଜମେଣ୍ଟ ସେ ଆସିକି କହିଲେ କି ଆପଣ ଛଅ ଜଣ ଅଛନ୍ତି ସେମ ଇଏ ହବନି ଆପଣଙ୍କୁ କହିଥିଲେ ଦଶ ଜଣ ଆସିବେ ବୋଲି। ତ ଆପଣ ଆଇଦର ଏଇ ଯୋଉ ଏ ଶୁ-ଶୁଣୁ ନାହାନ୍ତି ଶୁଣୁ ନାହାନ୍ତି ଆ କଣଟା ଖାଲି ତରବର ହେଇଯାଉ ଆପଣ ବିଛଳିତ ହେଇଯାଉ ବିଚଳିତ ହୁଅନ୍ତୁନି ପାଣି ପିଅନ୍ତୁ୍ ଥିର୍ ହେଇକି ଶୁଣନ୍ତୁ। ହଁ ସିଏ ତ ସେ ହୋଟେଲ ମ୍ୟାନେଜର ସାର୍ ସିଏ କହିଲା କି ତମେ ଆଇ
ଆପଣ ଏତେ ସ୍ଲୋ କହିଲେ କେମିତି ଆଉ ତିନି ମିନିଟ୍ ଅଛି ଆଉ ହଁ କୁହନ୍ତୁ।
ଆଉ ବି କଥା ହେବି ସେଥିରେ କିଛି କଥା ନାଇଁ ହଁ ପ ସିଏ କହିଲେ କି ପ୍ରାଇଭେଟ ରୁମ କୁ ଆପଣ ଟ୍ରାନ୍ସ ପର ହେଇଯାଆନ୍ତି ମାନେ ପ୍ରାଇଭେଟ ରୁୁ ଛାଡିକି ଆଉ ଗୋଟେ ଏପଟେ ଯିଏ ନର୍ମାଲ ରେଷ୍ଟୁରାଣ୍ଟରେ ନହେଲେ ବସନ୍ତି।
ଆଚ୍ଛା।
ନର୍ମାଲ ରେଷ୍ଟୁରାଣ୍ଟ ରେ ବସିଚନ୍ତି। ନହେଲେ ଭିତରେ ଏଇ-ଏଇଠି ହେଇକିି ଯଦି ଏଠି ତମେ ରହୁଚ ତାହେଲେ ଏଠି ତମେ କମ୍ ସେ କମ୍ ପାଞ୍ଚ ହଜାର ଟଙ୍କା ବିଲ୍ ପଡିଲେ ଯାଇକି ହବ ନହେଲେ ପାଞ୍ଚ ହଜାର ଯଦି ତମେ ବିଲ୍ ନ କରୁଚ ତାହେଲେ ତମକୁ ଆଉ ଏକ୍ସଟ୍ରା ପାଂଶହ ଟଙ୍କା ଫାଇନ ଦବାକୁ। ହେଲା ସେ କହିଲେ କି ନାଇ ଏମିତି କେମତି ହବ ଆମେ ତ ଆ-ଆଗ ଆଡଭାନ୍ସ କରଚୁ ନାଇଁ ଯଦି ବି ତିନି ଜଣ କୌଣସି କାରଣ ରୁ ତ ଆସି ପାଇଲୁନି ତ କେମତି ହବ ତ ସିଏ ଆମୁକୁ ଉଠେଇ ନେଇ ସେପଟେ ବସେଇଲେ। ତ ସେମିତି ସାତ ଭାଇଙ୍କର ତା ମ୍ୟାନେଜରଙ୍କର ଟିକେ ସମୟ କଳହ ଚାଲ ପଢା ଚାଲିଲା ପରେ ଆମେ ଡିସାଇଡ କଲୁ କି ହଁ ଡିସାଇଡ କଲୁ କି ସେ ଠି ଛାଡିବା ବଞ୍ଚି ବଞ୍ଚିକା ପଳେଇବୁ ଏବେ। ହଁ ତ ସେଠୁ ବାହାରିଲା ବେଳୁ ହଁ ବାହାରିଲା ତାଙ୍କ ସେ ମ୍ୟାନେଜର ବୁଝେ ର ଏବେ ଛାଡ ନ ହେଲେ ହଉ ବସ ଯାହା ହବ ଛାଡ ସେ ତାପରେ ଆମେ ଜମା ମନା କଲୁ ଫେରେ ବି ସେ ବହୁତ ବୁଝାବୁଝି କଲେ ଆମୁକୁ ହେଲେ ତାପରେ ଆମେ ଆସିଲୁ ଫେରେ ବସ୍ ହଁ ହଁ। ସିଏ ଦେଲେ ଫାଷ୍ଟ ଆମେ ମଗେଇଲୁ ଯୋଉ ଷ୍ଟାଟର ମଗେଇଲୁ ଷ୍ଟାଟରରେ ମୁଁ ଯେହେତୁ ଭେଜ ଥିଲି ତ ମୋର ସେମତି ପନିର ଟିକ୍କା ମଙ୍ଗା ହେଲା ତା ପ ରେ ମସରୁମ ଟିକ୍କା ତାପରେ ଚିକେନ ଲଲିପପ ମଙ୍ଗା
ଆପଣ ଏମିତି ବହୁତ ସ୍ଲୋ କହିଲେ ମୁଁ କେମିତି କଣ କରିବି ଆ ପଣ ମତେ ବହୁତ ବୋର କରିଦଉଚନ୍ତି ମୋ ମୋବାଇଲ ଥୋଇ ଦେଇ ମାନେ ମୁଁ ମୋ କାମରେ ବ୍ୟସ୍ତ ରହିବି ମତେ ଆହୁରି ବହୁତ ଲୋକଙ୍କ ସହ ବାର୍ତ୍ତାଳା ପ କରିବାର ଅଛି ଆଜ୍ଞା ଆପଣ ଟିକେ କୁହନ୍ତୁ ଆ-ଆପଣ ଏଇ ସବୁ ଛୋଟ ମୋଟ କଥା ଛାଡି କିଛି ବଡ କହିପାରି
ହଁ ସେ ନାଇଁ ଏଇ ଏଇ ଛୋଟ ମୋଟ ହିଁ ବଡ ବିଷୟ। ହଁ ତ ସିଏ ତାପରେ କଲେ ତାପରେ ହଁ ହଁ ଫଟୋ ଫଟୋ ଉଠା ଉଠି ହେଲା ଯାହାକି ପି ଦିଆ ହେଲା। କେକ୍ କଟା ହେଲା ତାପରେ ମେନ୍ କୋର୍ସ ରେ ଥିଲା ଆମେ ନାନ୍ ଲଚ୍ଛା ପରା ଟା ଏମିତି ସବୁ ମଗେଇଲୁ ସେମିତି ପନିର୍ ବଟର ମସାଲା ଆଉ ମସରୁମ ରେ ସେମିତି କିଛି ଗୋଟେ ଆଇଟମ ଚିକେନ ଲେ ଆଇଟମ ଆଉ କ୍ରାବସ୍ ମସଲା ଏମତି ମଗେଇଲୁ। ଖାଇଲେ ସରିଲା ପରେ ଫେରେ ଆସିଲୁ ଫେରେ ଆସିକି ଫଟ ଫଟ ଉଠେଇକି ତା ସେଠି ଆ ଆମର ସେଇ ଯୋଉ ରେଷ୍ଟୁରାଣ୍ଟ ନାମ।
ହଁ।
ବୁଝିଲେ ତ ଫାଷ୍ଟ ଫ୍ଲୋର ରୁ ଗ୍ରାଉଣ୍ଡ ଫ୍ଲୋର ରେଷ୍ଟୁରାଣ୍ଟ ଆମର ଫାଷ୍ଟ ଫ୍ଲୋର ରେ ପଡ଼େବୁଝିଲେ କି ତା ହଁ। ହଁ ଶୁଣନ୍ତୁ ମୋ କଥା ହଁ ତ ସିଏ ଦେଇକି ଆସିଶାଲାଣି।
ଷ୍ଟାର ବାଲା ହୋଟେଲ ଥିଲା ଫୋର ଷ୍ଟାର ଫାଇଭ୍ ଷ୍ଟାର ଇଏ ଆଁ ମାନେ ଆପଣଙ୍କର ଥିଲା ଆଁ ନି ଚାରି ଦଶ୍ମିକ୍ ପାଞ୍ଚ ତାରା ଆପଣଙ୍କର ଆଁ ଥିଲା ଆପଣଙ୍କର।
ହଁ ମ୍ ମୋ ମୋକଥା ଶୁଣନ୍ତୁ ଆପଣ ହାତ୍ ତା ଆମେ ଆମେ ସେଇଠି ଆରାମରେ ସିଡିିରୁୁ ତଳକୁ ଆସି ପାରିଥାନ୍ତୁ ବହୁତ୍ ସହଜରେ। କିନ୍ତୁ ଓମ୍ ବେଲି ଗୋଟେ ପିଲା ଯିଏ କିଏ କହିଲା କି ନାଇ ଆମେ ଲିଫ୍ଟରେ ଯିବାକୁ ଲିଫ୍ଟରଗ୍ରାଉଣ୍ଡ ଫ୍ଲୋରକୁ ଯିବାକୁ।
ଆଜ୍ଞା- ମୋର ଟିକେ ଏବେ କାମ ଅଛି ବ୍ୟସ୍ତ୍ ଯାଉଛି ମୁଁ ଟିକେ ମୁଁ ଟିକେ କଲ ରଖୁଛି ଆପଣ ପରେ କଥା ହେବେ।